ହ୍ୟାଲୋ ହଁ ନମସ୍କାର। ଏବେ ତ କଲ ହେଲା ହଁ। ଆ ଏଇଥିରୁ ବୋଧେ କାଲି କଲ କରିଥିଲେ। ହଁ କାଲି କଣ ହେଇଥିବ।
ହଁ ମ୍ୟାଡାମ ଆଜି କଣ ରୋଷେଇ କରୁଥିଲେ।
ଆଜି ଏଇ ପୋଟଳ ଆଳୁ ଭଜା କରିବି ଆଉ ରୁଟି କରିବି। ଏବେ ରାତି ପାଇଁ କରିବି।
ଆଜ୍ଞା ରାତି କଣ ରୋଷେଇ।
ରାତି ସେଇ ପୋଟଳ ଆଳୁ ଭଜାକୁ ରୁଟି। ଡାଲମା କରିଥିଲି ଅଛି। ଆ କ୍ଷୀର ଅଛି ଛୁଆ କ୍ଷୀର ଲଗେଇ ଖାଇବେ କ୍ଷୀର ଆଉ ରୁଟି ଭଜା।
ଆଚଛା ବୁଝିଲୁ ମ୍ୟାଡାମ ଆପଣ। ହଁ କଣ ରୋଷେଇଟା ସବୁଠୁ ଭଲ କରନ୍ତି କୋଉ ରୋଷେଇଟା।
ହୁଁ ଟିକେ ସାଧା ବେଶୀ ଭଲ କରେ ଭାତ ଡାଲମା କି ଭଜା ଭଜା କି। ଅଲଗା ତରକାରୀ କଣ ଆଇଁଷ ବି ଭଲ କରେ।
ଆଇଁଷ ରେ କଣ ଚିକେନ ଚିକେନ କେମିତି ବନାନ୍ତି‌ ମ‌ତେ ଟିକେ। କହିବେ କେମିତି ରୋଷେଇ କରନ୍ତି।
ଚିକେନକୁୁ ଯେତେ ପ୍ରକାର ରୋଷେଇ କରିପାରିବା ମାନେ ହ ଟାଇରେ କରିପାରିବା ସପଟରେ ବି ଅଛି କରିପାରିବା। ହ ମାନେ ଦେଖିବେ ଯଦି ଟାଇମ ତମ ପାଖରେ ନଥିବ ଶୀଘ୍ର ରୋଷେଇ କରି ଖାଇବାକୁ। ଚିକେନ ଆଣିଥିବେ ତ ଚିକେନ ଧିଅରେ ପିଆଜ ପିଆଜ। ସରୁ ସରୁ କରି କାଟି ପକେଇଦେବେ ଆଳୁ ବି। ଯୋଉ ସାଇଜ ର କାଟିକି ପକେଇବା କଥା ପକେଇଦେବେ ତାପରେ ଏବେ ତ ବଜ ଜାରେ ଅଦା ରସୁଣ ପେଷ୍ଟ ମିଳୁଛି ଯଦି ଶୀଘ୍ର ନ ଆଣି ପାରିବେ ନିଜେ ବି କରିପାରିବେ। ସବୁ ଅଦା ରସୁଣ ପେଷ୍ଟ ଚିକେନ ମସଲା ଜିରା ଗୁଣ୍ଡ ହଳଦିଗୁଣ୍ଡ ଲଙ୍କାଗୁଣ୍ଡ। ସବୁ ଆଉ ଲୁଣ ତମେ ତମେ ଯେତିକି ଖାଇବା ସ୍ଵାଦ ଅନୁସାରେ। ସବୁ ପୁରା ଏକାଠି ଗୋଳେଇ ଦେବେ ସବୁ।
ହଁ।
ତାପରେ ସୋରିଷ ତେଲ ଟିକେ ଗରମ କରିକି। ତାକୁ ପକେଇକି ଟିକେ ଏନ୍ତି ମାନେ ଘୋଡେଇ ଘୋଡେଇ ଆଉ ପୁରା ସିମ ରେ କରିବେ ଜୋରରେ ଗ୍ୟାସ୍‌ଦେବେନି ସିମ ରେ ବସେଇ ବସେଇ କରିଦେବେ ଦେଖିବେ ବଢିଆ ମାନେ ସିକ୍ କିନ୍ତୁ ସେଟା ପନ୍ଦର କୋଡିଏ ମିନିଟ ରେ ହେଇଯିବ ସେ ବଢିଆ ଲାଗେ କମ୍ ଟାଇମ ରେ ଭଲ ଟିବ୍ ଟାଇମ।
ଆଚ୍ଛା ନିହାତି ନିହାତି ମ୍ୟାଡାମ କେବେ ଗୋଟେ ବନେଇବି ଏଇ ଭଳିଆ ଅଁ ହଁ ଆଉ ଆପଣ ଚିକେନ ବିରିୟାନୀ କରନ୍ତି ନା ନାଇଁ।
ଚିକେନ ବିରିୟାନୀ କରିଛି ଥରେ ତାପାଇଁକା ଟିକେ ବହୁତ ଟାଇମ ଲାଗେ। ମଟନ୍ ହଁ ମଟନ୍ ତରକାରୀ କରିଦିଏ।
ଆଚ୍ଛା ମଟନ ତରକାରୀ କେମିତି ରୋଷେଇ କରନ୍ତି?
ଯେମିତି ଆମେ ଚିକେନ ମସଲା କରୁଥେ ସେମିତି କରିବେ। ମସଲା କଷିକି ତମେ ମଟନକୁୁ ସିଝେଇକିନା ଅଲଗା ତରକାରୀ କରିପାରିବ। ନଲେ କଞ୍ଚା ବି କରିପାରିବ କଞ୍ଚା ଟିକ୍ କଷିବାକୁ ଟିକେ ଟାଇମ ଲାଗିବ ତାକୁ ଟିକେ ସିଝେଇବୁ ନଏଲେ ତ ଏବେ ତ ଆମେ ପ୍ରେସର ରେ ସିଝେଇକିନା ବି ତାକୁ ତରକାରି କରି ଦେଉଚେ।
ହଁ ସେଇ କଥା ହେଇ ଥାଉ।
ଆଜି ତ ମାନେ ମାଟି ହାଣ୍ଡିରେ ଯୋଉ ରୋଷେଇ କରୁଥିଲେ ତା ଟେଷ୍ଟ ଯେମିତିଆ ଏବ୍
ହଁ ନା ନା ମାଟି ହାଣ୍ଡିରେ ରୋଷେଇ ତାର ଅଲଗା ସ୍ଵାଦ।
ହଁ ।
ହଉ। ଆଉଁ ।
ତାପରେ କହୁଛନ୍ତି ଏ ପ୍ରେସର କୁକର ଖାଦ୍ୟ ଖାଇଲେ କେତେ ପ୍ରକାରିଆ ରୋଗ ବି ହଉଛି। ହେଲେ ଆମକୁ ତ ହଁ ଟାଇମ ଅଭାବ ଯେହେତୁ ସବୁ ଦାମପାଇଁ ସେଇଥିରେ ହିଁ କରିଦେଉଁ।
ଆଜ୍ଞା ମାଟି ପାତ୍ରରେ କିନ୍ତୁ ରୋଷେଇ କରିବେ କି ମାଟି ପାତ୍ର ଯୋଉ ମାଠିଆ ହେଲା ପାଣି ରଖିକି ପିଇବେ ଦେହ ପାଇଁ ଭଲ।
ହଁ ସେଇଟା ଆମେ କରିପାରିବା କିନ୍ତୁ ମାଟିରେ ଯୋଉ ହାଣ୍ଡିିକି କଡେଇରେ ଯୋଉ ରୋଷେଇ ହଉଛି ମାଟି ହାଣ୍ଡି
ହଁ ସେଇ କଥା ଏନ୍ଦ।
ଚୁଲିରେ ହେଲେ ଗୋଟେ ପ୍ରକାର ଯଦି ଗ୍ୟାସ ରେ ଆମେ କରୁଛେ ଗ୍ୟାସ୍ ବି ବହୁତ ସରିବ। ଦେହ ପାଇଁ ଭଲ କିନ୍ତୁ ଏ ଗ୍ୟାସ୍‌ ଯଦିଓ ସରିିବେ ଆମେ ଗ୍ୟାସ ବଞ୍ଚିବା ପାଇଁ ହଁ।
ହ କରିବା ଦରକାର।
ଗ୍ୟାସ୍ ବଞ୍ଚେଇବା ପାଇଁ ଆମେ ଏ ଆଉ ଟାଇମ ବଞ୍ଚେଇବା ପାଇଁ ଆମେ ପ୍ରେସର ରେ କରୁ ଦଉଛେ ଶୀଘ୍ର ହବା ପାଇଁ, ହେଲେ ସେଟା ଆମ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ।
ହଁ ଦେହ ପାଇଁ ତ ଭଲ ନୁହେଁ ହେଲେ କଣ କରିବା ମ୍ୟାଡମ ବାଧ୍ୟ ଆଉ ଶୀଘ୍ର କରିବା ପାଇଁକା ଆମେ ଗ୍ୟାସରେ ରୋଷେଇ କରିଦଉଛୁ। ଏ ଆଉ ଏମିତି ଦେଖିବାକୁ ଗଲେ ଚୁଲି ବି ସମସ୍ତଙ୍କ ଘରେ ନାହିଁ। ଅ ନୁହେଁ କି ହଁ ଚୁଲି ବି ଥିଲେ ଆଗ କାଳରେ ବି ତ ଲୋକ ଲୋକ ସେଇ ଚୁଲିରେ ଜାଳେଣୀ ଜାଳେଣି ବ୍ୟବହାର କରିକି ରୋଷେଇ କରନ୍ତି ନା।
ହୁଁ ଚୁଲିରେ ଯିଏ କରୁଥିଲେ ଏତେ ପ୍ରକାର ବି କରୁନଥିଲେ ହେଲେ ଭାତ ଆଉ ତରକାରୀ। ହେଲେ ବି ସେତେବେଳେ ବି ଲୋକ ଦେଖିବେ କେମିତି ସୁସ୍ଥ ଥିଲେ ସବୁ ଏତେ ପ୍ରକାରିଆ ରୋଗ ବି ନଥିଲା। ଏବେ ଗ୍ୟାସରେ ଆମେ ସୁବିଧାରେ କରିଦଉଛେ ବୋଲି ଉଁ ବହୁତ ଏତେ ପ୍ରକାରିଆ ତେଲ ମସଲା ଖାଇ ଖାଇବା ଦ୍ଵାରା ଆମର ରୋଗ ବାଗ ବି ସେତେ ବଢୁଛି।
ଆଜ୍ଞା।
କଣ କରିବା ଯାହାବି ଖାଇବା ମିଳୁଛୀ ସେଟା ଖାଇଚାଲ।
ହଁ। ଆଉ ତମର ସେଆଡେ ସରିଲାଣି ରୋଷେଇ ମାନେ ରାତି ପିଇଂକା।
ନାଇଁ ନାଇଁ ରାତି ପାଇଁ ସରିନି ହବ ରାତିରେ ରୁଟି ହବ ଆଉ ଟିକେ ସନ୍ତୁଳା କି କିଛି ବନ୍ୟା ହବ।
ହଁ।
ହଁ।
ହାଲକା ହାଲକା ଜିନିଷ ହବ ଆଉ।
ହଁ ମ୍ୟାଡ଼ାମ ଆଉ ଆପଣଙ୍କୁ ଗଛ ଲଗେଇବାକୁ ଭଲ ଲାଗେ ମ୍ୟାଡ଼ାମ? ବୃକ୍ଷରୋପଣ କରିବା ପାଇଁ
ଭଲ ଲାଗେ ଗଛ ଲଗେଇବା ଭଲ ଲାଗେ, କିନ୍ତୁ ଆମର ଅଳ୍ପ ଜାଗା ଯେହେତୁ ବେଶୀ ଗଛ ଲଗେଇ ପାରେନି। ଆଉ ତାପରେ ବି ବଡ ବଡ ଗଛ ଗୁରା ରହିଯାଉଛି ତା ଛାଇରେବି ଆଉ ଛୋଟ ଛୋଟ ପନିପରିବା ହଉଛି, ଫୁଲ ଗଛ ସେରା କିଛି ହଉନି। ବଡ ଗଛ ହାଣିବାକୁ ବି ଲ ଭଲ ଲାଗୁଛି ଏତେ ବଡ ଗଛ ହାଣି ଦେଲେ ସେତିକି ଆମେ ତିଆରି ବି କରିପାରିବାନି ନା ତାକୁ
ହଁ। ନାଇଁ ଗଛ କିନ୍ତୁ ଆମ ପାଇଁ ଜରୁରୀ ନା ଗଛ ହାଣିବା ଠିକ ନୁହେଁ।
ଆମର କୋଉ ଗଛ ଅଧିକା ଅମ୍ଳଜାନ ଦିଏ, ଦେଖିଆ କହିବ ଟିକେ? ବର କଛ।
ଆଜ୍ଞା?
ମୁଁ କହିଲି ଆମର କୋଉ ଗଛ, ଗଛ ଭିତରେ ସବୁଠୁ ବହୁତ ଅମ୍ଳଜାନ କିଏ ଆମକୁ ଦିଏ?
ବହୁତ ବରଗଛ ହଁ ନିହାତି।
ଆଉ ଯଉ ତୁଳସୀ ଗଛ କୁହନ୍ତି, ତୁଳସୀ ଗଛ ଅମ୍ଳଜାନ ଦିଏ ନା ମାନେ ସେ ଆମ ପରିବେଶ କୁ ଟିକେ ଉ ଭଲ ରଖେ। ପରିସ୍କାର ରଖେ।
ଆଜ୍ଞା।
ପୂର୍ବ ମାନେ ପୁରୁଣା କାଳିଆ ଲୋକ ସେମାନଙ୍କୁ ଯିକି ତୁଳସୀ ଗଛ ଯୋଉ ଏରିଆରେ ଥାଏ ସେ ଏରିଆର ମାନେ ବାୟୁ ବି ବାୟୁ ଉ ପୁରା ହଁ ସଫା ଥାଏ।
ଆଚ୍ଛା ଆଚ୍ଛା ବୁଝିଲି ହଁ। ଆଉ ଆଉ ସବୁ ଗଛରେ ତ ଆମେ ଅମ୍ଳଜାନ ପାଇଥାଏ।
ଆମର ଏଇଟା ପରମ୍ପରା, ଯେ ଆମର ଘର ହବା ଆଗେ ଘର ହଉ କି ନ ହଉ ତମର କିନ୍ତୁ ତୁଳସୀ ଗଛ ଆଗେ ଲଗାହବ ଯିଏ ଜଉ ଦେଖିବ ନୂଆ ଜାଗା ସବୁ କିଣନ୍ତି, କି ନୂଆ ଘର କରନ୍ତି ଆଗେ ସେ ଚଉରା କରିକି ଆଗ ତୁଳସୀ ଗଛ ଲଗାନ୍ତି।
ମ୍ୟାଡାମ ମୋ ଆବାଜ ସବୁ ଠିକ ଆସୁଛି ତ ନା ଅଲଗା କିଛି ଆବାଜ ଆସୁଛି?
ନାଇଁ ନାଇଁ ଆସଛି ଟିକେ
ବୁଝିଲି ହଁ କୁହନ୍ତୁ ଆପଣ ଗଛ ଗଛ କଥା କହୁଥିଲେ ନା ଆଉ କଣ ସବୁ ଗଛ ଲଗେଇବା ଦରକାର। ଯୋଉଟା କି ଆମ ପାଇଁ ଉପକାରୀ।
ହ ଉପକାରୀ ଗଛ ତ ଆମର ପ୍ରାୟ ସବୁ କିନ୍ତୁ ତା ଭିତରେ କେତେଟା ଗଛ ଉପକାରୀ। ଏତି ଫଳମୂଳ ଗଛ ବି ଲଗେଇ ପାରିବେ ଯେମତି ଡେଲି ତମର ହଁ ଅମୃତ। ଅମୃତଭଣ୍ଡା ଗଛ ଗୋଟେ ସେ ବାର ମାସ ତମକୁ ଦବ ସେଇଟା ବି ତମ ଦେହ ପାଇଁ ବି ଭଲ ଖାଇବା ପାଇଁ ବି
ଆଜ୍ଞା।
ହ ତାପରେ ସେଥିରେ ବି ସାର, ପାଣି, ଖତ ଏଗୁରା ବି କିଛି ଦରକାର ନାହିଁ। ଖାଲି ତାକୁ ଲଗେଇଲା ବେଳେ ଯେତିକି ପାଣି ଦିଆହବ। ସେତିକି ତାପରେ ସେ ବଡ ହେଇଗଲା ପରେ ସେ ତାର ଆପେ ଆପେ ତାର ମାଟିରୁ ପାଣି ନିଏ।
ବୁଝିଲି ମ୍ୟାଡାମ ଏମିତି ବି ଗଛ ଅଛି ଯାହାର ଔଷଧୀୟ ଗୁଣ ବି ରହିଛି। ତା ପତ୍ର ର ବି ଓ ଔଷଧୀୟ ଗୁଣ ରହିଛି ଆପଣଙ୍କର, ଆପଣ ଜାଣିଛନ୍ତି ସେ ସବୁ ଗଛ ବିଷୟରେ?
ମୁଁ ତ ଏତେଟା ଜାଣିନି ତମେ ଯଦି ଜାଣିଛ ଟିକେ କୁହ ମତେ କହିଦିଅ।
ଆ ଯେମିତିକି ତୁଳସୀ ଗଛର ତୁଳସୀ ପତ୍ର ଆମର ତାର ଔଷଧୀୟ ଗୁଣ ରହି ହିଛି, ଥଣ୍ଡା କାଶ ହେଲେ ଆମେ ତାକୁ ମହୁ ସହିତ ଖାଇଥାଉ। ନିମ୍ବ ଗଛର ନିମ୍ବ ପତ୍ର ର ମଧ୍ୟ ଔଷଧୀୟ ଗୁଣ ରହିଛି।
ହଁ ନିମ୍ବ କଢକୁ ବି ଖାଆନ୍ତି।
ହଁ ନିମ୍ବ କଢ଼ ବି ଖାଆନ୍ତି।ଆଉ ବାକି ରହିଲା ଆପଣଙ୍କର-ଅ-ଅ-ଅ ଧନିଆ ପତ୍ର ହେଲା, ପୋଦିନା ପତ୍ର ଆଉ-ଉ-ଉ
ତାପରେ ହଁ ସଜନା ଗଛ, ସଜନା ଗଛ ତ ସବୁ ମାନେ ତା ଏବେ ଗୋଟେ ଦେଖିଥିଲି ତାର ସଜନା ଗଛରେ ଯୋଉ ଅଠା ଅଛି, ତା ଯୋଉ ଅଠା ବାହାରେ ସେ ଅଠା ଟାକୁ ସେ ଶୁଖେଇକିନା ମାନେ ଅନଲାଇନ ରେ ବି ଦେଖ ଦେଖିବ ସେ ସବୁ ବିକ୍ରି ହଉଛି ସେ ଅଠାଟାକୁ ସି ଶୁଖେଇକି ବିକ୍ରି କରୁଛନ୍ତି ମାନେ ବହୁତ ପଇସାରେ ସେଇଟାକୁ ସିଏ-ଏ-ଏ ଯେଉଁମାନେ ଡାଇବେଟିସ୍ ଲୋ ବୋଧେ ସେମାନେ ରାତିରେ ବତୁରଇକି ତାକୁ ରଖନ୍ତି ପାଣିରେ ଗୋଟେ ଗ୍ଲାସ ପାଣିରେ ସକାଳୁ ତ ଖାଲି ପେଟରେ ପିଅନ୍ତି। ମାନେ ନିଅର ନୁହଁ କିନ୍ତୁ ଭିଡିଓ ଦେଖିଲେ ଜାଣିଯିବେ।
ଆଜ୍ଞା, ଆଉ କୋଉ ଗଛ କହ ଜାଣିଛନ୍ତି? ପୋଇ ଗଛ ଗୋଟେ, କଲରା ଗଛ ଗୋଟେ ସେ ସବୁର ବି ରହିଛି।
ପିଜୁଳି ଗଛର ମାନେ ପିଜୁଳିରେ ତ ପୁରା ଭରପୁର ରହିଛି ଆ ଟି ଆକ୍ସିଡଟ ଯ ଟା ଉମ୍-ମ୍-ମ୍ ପିଜୁଳିରେ କିନ୍ତୁ ତା ପତ୍ରରେ ବି ଅଛି ତା ହଁ ଔଷଧୀୟ ଗୁଣ ତା ପତ୍ରକୁ ବି ଏବେ ବ୍ୟବହାର କରୁଛନ୍ତି ମାନେ ଦାନ୍ତ ଯୋଉ ଆମର ହଳଦିଆ ପଡି ଯାଉଛି। ହଁ ହଁ ଚୋବେଇ କି ଟିକେ ଦାନ୍ତରେ ରଗଡିକି ହୁଁ ତାପରେ ଆୟୁର୍ବେଦିକ ଆମର ହଳଦୀ ଗଛ ବି ଯାଉଛି। ହଳଦୀ ପତ୍ରରେ ଯୋଉ ଆମର ଗୋଟେ ଅଛି ଓଡିଆ ମାନଙ୍କର ଅ-ଅ ହଳଦୀ ପତ୍ର ପିଠା ଗୋଟା ଅଛି। ତାକୁ-ଉ-ଉ ମାନେ ସେଇଟା ତ ହଉଛି ଯୋଉ ଆମର ଠାକୁର ଜଗନ୍ନାଥଙ୍କ ପାଖରେ ଭୋଗ ଲାଗେ ତାପରେ ବି ଯୋଉମାନେ ବଡ ପୋରହା କୁହନ୍ତି ସେମାନେ ବି ଖାଆନ୍ତି ଯୋଉ ହଳଦୀ ପତ୍ର ପିଠା ଯେତିକ-ଅ-ଅ ହୁଁ ଯେତିକି ଆମର ଔଷଧୀୟ ଅ-ଅ ଗଛ ଅଛି ତାଙ୍କର ସବୁ ମାନେ-ଏ-ଏ ଉପକାର ଆଉ-ଉ-ଉ ଆମେ କେମିତି ତାକୁ ଗ୍ରହଣ କରିପାରିବା ସେ ବିଷୟରେ ବି ମାନେ ଆମ ଓଡିଆ ମାନଙ୍କୁ କୁ ବହୁତ ଭଲ ଭଲ ଭାବରେ ଜଣା। ପୂର୍ବ କାଳର ଲୋକମାନେ ସବୁ
ଆଜ୍ଞା ମ୍ୟାଡାମ, ହଉ କଥା ହେଇକି ଭଲ ଲାଗିଲା ମ୍ୟାଡମ୍ ଧନ୍ୟବାଦ।
ହଁ ଧନ୍ୟବାଦ।